ଆଜ୍ଞା।।
ନମସ୍କାର ମାଡ଼ାମ।
ଆଉ କେମିତି କଣ ବ୍ୟସ୍ତ ଥିଲେ କି କଲ କଲି ଡିସ୍ଟପ୍ କଲି ହୁଁ।
ବର୍ଷା ଟିକେ ଉଠେଇଚି ଆଉ ବର୍ଷା ଟିକେ ଉଠେଇଚି ତ
ଓହୋ ହଁ ଏଇ ଖରାରେ ପୁରା ହଁ ଖରାକୁ ଟି ଟିକେ ବର୍ଷାଟା ନିହାତି ଦରକାର ବର୍ଷାଟା ଟିକେ ଆସିଲା ବେଳୁକୁ ବହୁତ ଖୁସି ଲାଗୁଚି ହୁଁ।
ଆଉ ଆପଣଙ୍କର ସେପଟରେ ବର୍ଷା ଆସିଲାଣି?
ନା ଆମର ବର୍ଷା ଆସିନି ଖରା ଅଛି।
ଖରା ଅଛି ହାଁ ଆମ ଏଠି ବର୍ଷା ଆସିଗଲାଣି
ବର୍ଷା ତ ପୁରା ଆସିଗଲେ ମୁଁ ତ କିଏ ଖୁସି ହୁଅନ୍ତୁ କି ନହୁଅନ୍ତୁ ମୁଁ ତ ଅଧିକ ପୁରା ଖୁସି
ନାଇଁ ଏବେ ଯୋଉ ଗରମ ଚାଲିଛି ନିହାତି ବର୍ଷା ଟିକେ ଦରକା କାର
ହଁ
ଆଉ ବର୍ଷା ଟା ଆସ
ହଁ ହଁ ଏଇ ଯୋଉ ଗରମ ଏତେ ଜୋର ହଉଛି ବର୍ଷା ଟା ହେଲେ
ହଁ ଏଇ ଗରମରେ ଟୋଟାଲି ରହି ହଉନି ବ-ବ-ବର୍ଷା ଆ ନହେଲେ ପୁରା ପାଗଳ ଭଳିଆ ଲାଗୁଛି ଯେମିତି
ଆଉ ଆପଣଙ୍କ ପଟେ ରଜ ପାଳନ ହୁଏ କି ନାଇଁ?
ହଁ ରଜ ତ ହଉଚି।
ଓହୋ ରଜ ତ ଏବେ ପୁରା ହଁ ରଜ ତ ଏଇନେ ପୁରା ଚାଲିଚି ଆସିବ ଏଇନେ ରଜ ଆଉ ଆଠ ଦଶ ଦିନ ର କଥା ପୁରା ଖୁସିରେ ପୁରା କେମିତି ରଜ ହବ ରଜ ତ ବେଶି ଆଗେ ପିଠା ପିଠି ଆଉ ସେ ଯୋଉ ନୂଆ ଡ୍ରେସେ ଆଉ
ହଁ ଆପଣ ପିଠା କରନ୍ତି?
ଆଜ୍ଞା ମୁଁ ତ ସବୁ ପିଠା କରି ଜାଣିଚି।
କୋଉ କୋଉ ପିଠା କରନ୍ତି ସବୁ?
ମୁଁ ପିଠା ଫାଷ୍ଟ ତ ଆମର ପୋଡ ପିଠା ଟା ଆଗେ ନିହାତି ଦରକାର ରଜରେ। ମୁଁ ଙ୍ଗୁ ପୋଡପିଠାଟା ତ ଶିଖ ଦେଖିଛି ଆମର ରଜରେ ଆଗେ ପୋଡ ପିଠା ହିଁ ହବ ତାପରେ ସେ ଯୋଉ ଆମର ମଣ୍ଡା ପିଠା ଟା ଯୋଉ ହୁଏ ଆମର ବେଶୀ କାକରା ପିଠାଟ ବି ଘରେ ବେଶୀ ପସନ୍ଦ କରନ୍ତି। ହିଁ ତାପରେ ମ ଣ୍ଡା ପିଠା ଯେମିତି ଏମିତି ବନା ହୁଏ ଇଟଲିି କିଏ କହିବେ ଇଟିଲି ବନା ହବ ଆମର ସବୁିଠା ଏମତି ଚାଲିଥାଏ ଆଉ ଗୋଟେ ଏଣ୍ଡୁରି ପିଠା ଅଟା ବି ଆମର ଥରେ ଥରେ ସେ ଯୋଉ ହଳଦୀ ପତ୍ରର ପିଠାଟା ଆମର ଘରେ ମୋ ଶସ ବହୁତ ଖୋଜନ୍ତି ସେଇଟାକୁ ବି ଆମ ଏ ଲାଷ୍ଟ ଦିନ ଟିକେ ମୁଁ ବନାଏ
ଆଚ୍ଛା ରଜରେ
ଆମର ତିନି ଚାରି ରଜରେ ମାନେ ଚାରି ଇ ଇ ଇ ପ୍ରକାର ସବୁ ପିଠା ହେଇଥାଏ ଆମର ସବୁ ପାଖାପାଖି ସବୁ ଦିଆ ହେଇଯାଏ ବୋଲି ଆମର ସବୁ ଭେରାଇଟି ଭେରାଇଟି ମିିଠା ବନେଇକିରି ପଢି
ଆପଣ ଗାଁରେ ରହୁଛନ୍ତି ନା ଟାଉନରେ ଆଚ୍ଛା ଟାଉନରେ ରହୁଛନ୍ତି ତାହେଲେ ଗାଁ ର ଯୋଉ ରଜର ଯୋଉ ଶୈଳୀ ଦୋଳି ଲାଗିବା ଆଉ ଯୋଉ କବାଡି ଖେଳ କିିବା ଗୁଡିି
ହଁ ସେ ସବୁ ତ ଆଜ୍ଞା ଆଉ ନାହିଁ ଏ ଆମେ ଯୋଉଠି ଅ- ଛୁ ସେଠି ବ- ସ୍କୁଲ ବି ହିଁ ରଜ ପାଳନ କରନ୍ତିନି ଯେହେତୁ ଆମ ପଶ୍ଚିମ ଓଡିଶାରେ ଅଛୁ- ସେ ଏପଟରେ ସବୁ ଆମେ ଯୋଉି ଅଛୁ ଆମର ସେଠି ବହୁତ- ମିକ୍ସ ଲୋକ ରହୁଛନ୍ତି- ଏ ସେଥିଲାଗି ଆମେ ନିଜେ ଯେହେତୁ ଆମର ଗୋଟେ ପରମ୍ପରା ହିସାବରେ ଆମେ ପାଳନ କରୁଛୁ- ଆମେ ନିଜେ ହିଁ ପାଳନ କରୁ ଆଉ ସେଏ ବି ଜାଣିନ୍ତି ତାଙ୍କର ରଜ ହେଲା ବୋଲି ଗୋଟେ ପିଠାର ମାନେ ଯୋଉ ପିଠାଟା ହିଁ ତାଙ୍କ ସମସ୍ତଙ୍କୁ ବହୁତ ଭଲ ଲାଗେ ସେଥିଲାଗି ଆମର ପିଠାଟା ହିଁ ବନାଁ ସମସ୍ତଙ୍କୁ- ହ ଦିଆ ହଏ।
ଆଚ୍ଛା ଆଚ୍ଛା ନାଇଁ ଆମେ ଟିକେ ଏପଟରେ କୋଷ୍ଟାଲ ବେଲ୍ଟ କଟକ ସାଇଡ ତ- ଏଠି ଟିକେ ଅଲଗା ପ୍ରକାର- ପ୍ରକାର ରହୁଛି ଆଉ- ଏଟ ଲୋକଲ ଏରିଆ ତ-
ଆଜ୍ଞା ରଜର ଆମେ ବି ସେପଟରେ ଆମେ ସେ- ପଟର ହିଁ ଲୋକ ବାକି ଆମେ ଯେହେତୁ ଏଠି- ଉଠି ଆସୁ ଆମେତେବେଳେ ଗାଁ- ଆମର ଅଧା ଲୋକ ହିଁ ଗାଁ- ଏବେ ପଳେଇଛନ୍ତି ମୋ ଶାଶୁ ପଳେଇଛନ୍ତି ମୋ ଯା ଆମର ଚାରି ପାଞ୍ଚ ଜଣ ହିଁ ଗାଁରେ- ହିଁ ଅଛନ୍ତି ର- ବରେ ଆସି ସସ୍ତେ ହେ-
ଆଜ୍ଞା ଆଜ୍ଞା
ଯାହାହେଲେ ଗାଁ ର ଗୋଟେ ରଜ ପାଳନଟା
ହଁ ହଁ ରଜର ଏଠି ମହାତ୍ମ୍ୟ ଟା ଟିକେ ଅଧିକ। ଆ ଆଉ ଏପଟରେ ପିଠା ପଣା ତାପରେ ଦୋଳି କାଠ ଦୋଳି କୋଉଠି ଲାଗିଛି କୋଠି ବାଉଁଷ ଦୋଳି ଲାଗି ଆଉ ରଜ ମଉଜ ଗୋଟେ ଗୋଟେ ଗୋଟେ ଜାଗାରେ
ଆଉ ରଜ ମଉଜ ଏବେ ବହୁତ ବହୁତ୍ର
ହଁ ଷ୍ଟେଜ ପ୍ରୋଗ୍ରାମ କରୁଛନ୍ତି ଗାଁ ରେ ସବୁ ଛୋଟ ଛୋଟ ପିଲାମାନୋନେ ସବୁ ଡ୍ୟାନ୍ସ ଫ୍ୟାନ୍ସ ନଉଛନ୍ତି ସବୁ ଆଟି ହୁଁ ଏ।
ହଁ ସେଟା ସେବୁ ଦେଖଉଛନ୍ତି ବହୁତ ବଢିଆ ଲାଗୁଥିବ ସେଟା।
ଏଠି ସବୁ ପଢୁଛି ଛୋଟ ପିଲାଙ୍କ ପାଇଁ ଯଉ ପ୍ଲେ ଅଁ ଯେମିତି କିି ବୋଟି ଆଉ ସର୍କସ ଏ ସବୁ ପଡ଼ୁଛି।
ହଁ ଛୋଟ ଛୁଆଙ୍କର ଗୋଟେ ଖୁସି ଆଉ ହଁ ବୁଲିବାକୁ ଛୋଟ ଛୁଆଙ୍କୁ ଗୋଟେ ରଜ ହିଁ ପୁରା ଠିକ। କି ରଜ ଟା ହିଁ ଲାଗ୍ ହୁଛି ରଜ ମାଲ୍ ଟା ଆଉ
ହଁ ହଁ ଆଉ ବାହାରୁ ବି ବ ରଉଁ ମାନେ ଯୋଉ ମାନେ ଏଇ ଯୋଉ କଳାକାର ମାନେ ଅଛନ୍ତି ସେମାନଙ୍କୁ ଡାକୁଛନ୍ତି ସେମାନେ ବି ଆସୁଛନ୍ତି। ସେ ଟିକେ ହାଇଲାଇଟ୍।
ଆଉ ସେ ଯୋଉ ରଜ ମଉଜ ଗୋଟେ ହଉଛି ଏବେ ବେଶୀ ଉଁ ପ୍ରାୟ ସବୁ ପାଳନ କରାଯାଉଛି ରଜ୍ ଜ ମଉଜ ସବୁ ଆସୁଛନ୍ତି ସବୁ। ସେଇଟା ମୁଁ ଯେତେବେଳେ ଆମର ଗାଁ ଥିଲେ ବର୍ଷେ ଦେଖିଛି ଆମର ପାରାଦୀପ୍ ସାଇଡରେ ମୁଁ ଗୋଟେ ଦେଖିଥିଲି ରଜ ମଉଜମ ଯାଇଥିଲୁ ଦେଖିବା ପାଇଁ। ସେଟା ପୁରା ବଢିଆ ଲାଗୁଥିଲା ସେଠି ହିଁ
ହଁ ଆଉ କହିଲେ ପୋଡପିଠ୍ ଠା ତାର ବନେଇବା ଟେକ୍ନିକ କଣ କେମତି କଣ ତାକୁ
ମୁଁ ଆଜ୍ଞା ପୋଡ ପିଠା ଯୋଉଟା ବନାଏ। ମୁଁ ଖାଲି କ୍ଷୀରରେ ହିଁ ପୋଡ ପିଠାଟା ବନାଏ ଆଉ ମୁଁ ଖାଲି କ୍ଷୀର ପାଣି ହିଁ ମୁଁ ଦିଏନି ମାନେ ପାଣି ବୋଲେ ଜଷ୍ଟ ଟିକେ ଖାଲି ମୁଁ ଆମର
ମାନେ ଜନ୍ତିବା ପାଇଁ ଯୋଉଟା ପାଣି ଇଉସ୍
ହଁ ବାକି ମୁଁ ଜନ୍ତେନି ସେଟା ମୁଁ ଯୋଉ ଆ କେମିତି ମୁଁ କରେ କି ଚାଉଳ ମୁଁ ଖାଲି ଯୋଉ ବତରେଇକି ରଖିଦି ତିନି ଚାରି ଘଣ୍ଟ ର ଚାଉଳ ମୁଁ ଯୋଉ ବତୁରରେକି ଆଜ୍ଞା ରଖିଦିଏ ମୁଁ ସେଇଟାକୁ ଗ୍ରାଇଣ୍ଡିଙ୍ଗ ମାନେ ମୁଁ ଯେମିତି ଆମର ଚକୁଳି ଆଣ ପାଇଁ ବଟା ହୁଏ ମୁଁ ସେମତ୍ ତିକି ତାକୁ ବାଟେ ଉ ମୁଁ ଚୁନା କରେନି। ଉଁ ମୁଁ ତାକୁ ବାଟ୍ ଟି ଦେ ପାଣି ଦେଇକରି ବାଟି ଦିଏ ସୁଦ୍ ହଁ ଚାଉଳ ଟାକୁ ଆଉ କ୍ଷୀର କଞ୍ଚା କ୍ଷୀର ଟା ଯେ ମୁଁ ଆଣିଥାଏ ଆମର କେଜିଏ କେ ଚାଉଳରେ ମୁଁ ତିନି କେଜି ତିନି ମାନେ ଦିଏ ଉଁ କ୍ଷୀର ଆଜ୍ଞା ମୁଁ ସେ ଏକାଥରେ କ୍ଷୀରରେ ଆଉ ସେ ଯୋଉ ଚାଉଳ ଟା ମୁଁ ବାଟି ଦେବି ତାକୁ ତା ଦେହରେ ହିଁ ଦେଇଦିଏ ଦେଇ ଦେଇକିରି ମୁଁ ଏକାଥରେ ଆମର ତ ଚୁଲିରେ ଆ ମୁଁ ବନାଏ ମୁଁ ଆମର ଗ୍ୟାସ ରେ ବନାଏନି ସେଟା ବହୁତ ଟ କୁ ଲାଗେ ଆଜ୍ଞା ମୁଁ ତାକୁ ଆମର ସେମତି ହାଣ୍ଡିରେ ହିଁ ବନା ହୁଏ ଆମର ସେମିତି ଚଟୁ ଯୋଉ ଇଏ ହେଇକରି ଆମର ମୁଁ ତାକୁ ଚୁଲିରେ ହଁ ଚୁଲି ଆଗେ ଲଗା ହବ ତ ସେଇଟା ବସା ହେଇଯିବ କ୍ଷୀର ଆଗେ ଢ଼ାଳି ଦେଇକରି ଆମର ସେଇ ଆଣୁକୁ ବି ଢାଳିିଦେବି ମାନେ ସେ ସେମିତି ଘା ଥିବି ସେ ଗରମ ହବା ତକ ପୁରା ଗରମ ହେଇ ଫୁଟିଲା ତକ ମାନେ ସେମିତି ଗୋଳା ହଉଥିବ ସେ ସେମିତି ସେ ଯେତେବେଳେ ମଣ୍ଡ ହେଇକିରି ଆସ ଆସିବ ମୁଁ ତା ଦେହରେ ଇଲାଇଚି ଗୋଲମର୍ଚ କାଜୁ କି ଯାହା ବି ଆପଣ ନେଇପାରିବେ। ଅ କା ହଁ ମୁତାଦେହରେ ପକେଇ ପକେଇ ଟି କେ ମାନେ ସେଠୁ ଜନ୍ତୁଣି ହେଇଗଲା ପରେ ମୁଁ ତାକୁ କାଢେ ଯେମିତି ଆମର ଯନ୍ତା ଟା ପୋଡ ପିଠା ପାଇଁ ରେଡି
ଆଚ୍ଛା ସେଇଟା ସେଇ ସେଇଟା ଯେମିତି ମାନେ ପାଣି ରେ ଯୋଉଟା ଦେଇକି କରୁଛନ୍ତି ଆପଣ ସେଇଟା କ୍ଷୀରରେ କରିଦିଅନ୍ତି ଆଉ।
ବହୁତ ହିଁ ଟେଷ୍ଟ ଲାଗେ ଆଉ ନରମ ବି ବହୁତ ପୁରା ହୁଏ। ପୁରା ଛେନା ପୋଡ ବାଗିଆ ହେ କେକ୍ ଟା ଆଜ୍ଞା ଆମେ ସେମିତି ହିଁ ବନାଉ ସେଟୁ ତାପରେ ସେ ଚିନି ଆରିକା ଦେଇକି ସବୁ ସେମିତି ବନାଉ ଯେମିତି ପୋଡ଼ା ଭାଲିଆ ଆମେ ଯେଉଁ ଏଥିରେ ଆମର ଗୋଟେ ଛୋଟ ଗାଙ୍ଗୁଲାରେ ମୁଁ ଦେଇ କଦଳୀ ପତ୍ର ନିଆଁ ସେମିତି ଦେଇକରି ପୋଡ଼େ ଆଉ ଆମର ରାତିରେ ମୁଁ ବନାଏ ସକାଳକୁ ଆମର ସେଇଟା ସବୁ ରେଡି ହେଇକରି ଆମେ ସେଇଟା ହିଁ ଖାଅଉ ସେଇଟା ବହୁତ ହିଁ ବଢିଆ ଲାଗେ ଆମର ସେଇ ପିଠାଟା ହିଁ ଆଗେ ସମସ୍ତେ ହିଁ କହିବେ ଆଗେ ସେଇଟା ହିଁ ବ ନାଁ ତ ଆଉ କୋଉ ପିଠା ବନେଇଲେ ନ ବନା ତୁ ବାକି ସେଇଟା ମତେ ସମସ୍ତେ କହିବେ ବନେଇ ବାକୁ ସେଇଟା ବନାଏ।
ନାଇଁ ଗୋଟେ ୟୁନିକ୍ ଷ୍ଟାଇଲ ରେ ବନଉଛନ୍ତି ତାର ଟେଷ୍ଟ
ବ ହଁ ବହୁତ ଟେଷ୍ଟ୍ ଆ ଗେ ଥରେ ବନେଇକି ଦେଖନ୍ତୁ ବହୁତ ତୁ ବଢ଼ିଆ ଲାଗେ।
ନାଇଁ ମୁଁ ଆପଣଙ୍କ ଠାରୁ ଶୁଣିଲି ମୁଁ କେବେ ଟ୍ରାଏ କରିବି ଆଉ। ସେ ପ୍ରୋସେସ ଟା ଆପଣଙ୍କ ଠାରୁ ଜାଣିଲି ମୁଁ କେବେ ଟ୍ରାଏ କରିବି ନ ମୁଁ ଯଦି ଟ୍ରାଏ ବି ନ କରେ ମତେ ତ ରୋଷେଇ ଘରକୁ ଆଲାଉ ନାହିଁ ମୋ ୱାଇଫ କୁ କହିବି ହେଲେ ସିଏ ବନେଇ ବାକୁ ଟ୍ରାଏ କରିବେ ଏଇ ଭାବରେ ଆଉ।
ଆଜ୍ଞା ଥରେ ବି ଖାନ୍ତୁ ସେଟା ଦେଖିବେ ବହୁତ ଟେଷ୍ଟ ଲାଗିବ ଆମେ ତ ସେମିତି ଖାଉଛୁ ପୁରା ବଢିଆ ଲାଗୁଛି। ଜଙ୍ଗୁ ଆଉ ଯିଏ ବି ଖାଇନ୍ତି ସେଇ ପିଠା ହି ମୁଁ ଯାହାକୁ ଥରେ ଦେଇଛି ସେ ପାଞ୍ଚ ଛଅଥର ହିଁ ଖାଇ ସାଇଲେ ହିଁ।
ନାଇ ଅ ଆମ ଓଡ଼ିଶାରେ ବହୁତ ପ୍ରକାରର ପି ପିଠା ପଣା ବିଭିନ୍ନ ପ୍ରକା ପ୍ରକାର ଯେକୌଣସି ଜାଗା କୁ ଯିବ ଗୋଟେ ଅଲଗା ଷ୍ଟାଇଲ ରେ ଡିସ ଗୋଟେ ବନାହଉଥିବ। ଅଲଗା ପ୍ରଣାଳୀରେ ବନା ହଉଥିବ ମାନେ ସେ ସେଇ ପିଠା ନା ସେମ ଥିବ କିନ୍ତୁ ଣାଳୀ ଅଲଗା ଥିବ, ହଁ ପ୍ରଣାଳୀ ଅଲଗା ବାକି ଟେଷ୍ଟ ଡି ଫର ରେ ଗୋଟେ ଗୋଟେ ଜାଗାର ଯେମତି ଆ ଆପଣ କହିଲେ କି କ୍ଷୀର ସହିତ ମୁ ମିଶେଇକି କରିବି ପୋଡ ପିଠାଟାକୁ ପୋଡ ପିଠାଟା କ୍ଷୀର ସହିତ ମିଶିଗଲା ପରେ ତା ଟେଷ୍ଟ ଅଲଗା ହେଇଯାଉଥିବ ଯୋଉମାନେ ପାଣି ରେ କରୁଛନ୍ତି ପାଣି ରେ କରୁ
ଟେଷ୍ଟ ଅଲଗା ପାଣିରେ ବି ଆମେ ବନେଇକିରି ଖାଇଛୁ ଆମର ଯେତେବେଳେ ଗାଁରେ ବି ଆମର ସେ ପାଣି ଦିଆ ହେଇକରି ପାଣି ଯେତେବେଳେ ଫୁଟିଯିବ ଆମର ସେଇ ଯେମିତି ଜନ୍ତା ହେଇକରି ସବୁ ପଡିକିରି ସେ ଯୋଉ ଗୋଲମରିଚ, ନଡିଆ ସେ ଯେମିତି ବନାଏ ନ ନଡିଆ ଆଉ କ୍ଷୀର ସାଙ୍ଗରେ ଯୋଉଟା ପଡିକିରି ସେ ଟା ଯଉ ବନା ହେଇ ସେଟା ଆହୁରି ପୁରା ଟେଷ୍ଟ ବଢିଯାଏ ନା, ସେଟା ପୁରା ଟେଷ୍ଟ ହି ଆସ ସେ ନଡିଆ ସାଙ୍ଗ ଯୋଉ କ୍ଷୀରର ହଁ ହଁ ଇଏଟା ମିଶ୍ରଣ ଟା ପଡିଯାଏ ସେଟା ପୁରା ବଢିଆ
ନା ଯେତେବେଳେ କ୍ଷୀର ମିଶିଯିବ ସେଟା କ୍ରିମ ଭଳିଆ କାମ କରିବ ସଫ୍ଟ ବି ମାନେ ପୁରା ନରମ ହଉଥିବ ହଁ ବହୁତ ନରମ ହଉଥିବ ଆଉ ବହୁତ ସ୍ଵାଦିଷ୍ଟ ବି ହଉଥିବ ଆଉ। ଯା ହଉ। ଆପଣ ଯାହା ହଉ ଗୋଟେ ଭଲ ଟେକ୍ନିକ ଜାଣିଛନ୍ତି ଆମକୁ ଜଣେଇଲେ ବହୁତ୍ ଭଲ ଲାଗିଲା।
ସମସ୍ତେ ଜାଣିକରି ସେଇ ଗୋଟେ ଏଇ ରେସିପି ଟା ସମସ୍ତେ ମାନେ ଯୋଉଟା ଯ ଜାଣିନାହାନ୍ତି ସେଇଟା କରିକିରି ବି ଖାଇଲେ ପୁରା ଟେଷ୍ଟ ଲାଗିବ ଯେତେବେଳେ ମାନେ ଗୋଟେ ଜିନଷ ଭଲ ଲାଗୁଥିବ ବି ଗୋଟେ ମୋର ଗୋଟେ ଭଉଣୀ କହିଥିଲା ତ ମତେ ଭଲ ଲାଗିଲା ବୋଲି ସେତ ତ କହିପାରିବେ।
ନାଇଁ ସବୁ ଜିନିଷ ସମସ୍ତେ ଜାଣିିନଥାନ୍ତି ନା।
ଆଜ୍ଞା।
ଜା ଆଉ ଆପଣ ଜାଣିଥିଲେ ବୋଲି ଆମକୁ
ହଁ ଭାଉଜ କହିବି ଥରେ ବନେଇକରି ଟ୍ରାଏ କରି ତମକୁ ଭାବୁଛୁ କହିବି ଥରେ ବନେଇକି ଦେବେ ଖାଇବେ ଭାଇ।
ଆଜ୍ଞା ଆଜ୍ଞା। ଆଉ ରଜ ପାଇଁ ଆଉ ରଜ ପାଇଁ ସେ ପଟରେ କଣ କେମିତି ମାନେ ଏତେ ଇଏ ନା
ନା ରଜ ପାଇଁ ଆମର ଏପଟରେ ବେଶୀ କି କେହି ପାଳୁନାହାନ୍ତି ବାକି ଆମେ ଯେତିକି ଓଡ଼ିଆ ଘର ଅଛୁ ଆମେ ସବୁ ପାଳନ ମାନେ କରୁ।
ସେପଟେ କଣ କନଭର୍ଟ ହେଇସାରିଲିଣି କି ମାନେ
ନା ହଁ ସିଏ ଆମର ଏଠି ଆମେ ଯୋଉଠି ଅଛୁ ସବୁ ତେଲ ମାନେ ଅଛନ୍ତି ଅଧେ। ଆଉ ସମ୍ବଲପୁରୀ ମାନେ ସମ୍ବଲପୁରୀଆ ମାନେ ଅଛନ୍ତି ସବୁ ସମ୍ବଲପୁରୀ ଲୋକ ତ ଟିକେ ରଜ ପାଳନ କରନ୍ତି। ନୂଆ ଖାଇ ଚାଲିଛି ଆ ହଉ। ହଉ ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇ ମତେ ବହୁତ ଭଲ ଲାଗିଲା ଟିକେ ଟାଇମ ହେଇଗଲାଇଁ ରଖୁଛି ଆଜ୍ଞା ଆଜ୍ଞା ଆଜ୍ଞା।